ଆଜ୍ଞା।
ହ୍ୟାଲୋ। ହ୍ୟାଲୋ ବନ୍ଧୁ ମୋ କଥା ଶୁଭୁଛି?
ଆଜ୍ଞା।
ବନ୍ଧୁ ନମସ୍କାର ବନ୍ଧୁ।
ଆଜ୍ଞା।
କଣ କରୁଛନ୍ତି ବନ୍ଧୁ?
ଆଜ୍ଞା।
କଣ କରୁଛନ୍ତି?
ଆମେ ଏଇନା ରୁଟି ଫ୍ୟାଟିରିରେ ଅଛୁ।
ରୁଟି ଫେକ୍ଟ୍ରିରେ ଅଛ। ସେଠି କଣ କରୁଛନ୍ତି ଆପଣ?
ରୁଟି ତିଆରି ହୋଉଛି ଆମର।
ରୁଟି ତିଆରି କରୁଛନ୍ତି?
ଆଜ୍ଞା।
ରୁଟି କଣ କେତେ ଟଙ୍କା ବିକ୍ରି ହୋଉଛି ରୁଟି?
ଆଜ୍ଞା ରୁଟି ଗୋଟା ପିଶ ପର୍ଯ ତିନି ଟଙ୍କା ପଚାଶ।
ତିନି ଟଙ୍କା ପଚାଶ ପଇସା?
ଆଜ୍ଞା।
ଆଚ୍ଛା ରୁଟିରେ ସବୁ କଣ-କଣ ଲାଗୁଛି ସଉଦା?
ରୁଟିରେ ଲାଗୁଛି ଏଁ ତେଲ। ଗୁଡ଼ ଏଇ ସବୁ ବିଭିନ୍ନ ଜିନିଷ ଲାଗୁଛି।
ଆଛା ଆପଣଙ୍କର ଯୋଉ ମାନେ ବିକ୍ରି କେତେ ହୋଉଛି ରୁଟି ଦିନକୁ?
ଦି ଦିନେ ଛଅ ଦଶ ହଜାର ଏମିତି ଆଉ।
ଦିନକୁ ଦଶ ହଜାର ବିକ୍ରି ହୋଉଛି।
ଆଜ୍ଞା।
ଆଚ୍ଛା ବନ୍ଧୁ ଦିନକୁ ଦଶ ହଜାର ହେଲେ ମାନେ ରୁଟି କଣ ତମେ ଖାଲି ବିକ୍ରି କରୁଛ ନା ଆଉ କୋଉଠି ପାର୍ସଲ ଦୋଉଛ?
ନାଇଁ ସବୁ ପାର୍ସଲ ଯାଉଛି।
ଆଛା କୋଉ କୋଉଠିକି ଦୋଉଛନ୍ତି ଆପଣ?
ଯାଉଛି ବଡ ବଡ ହୋଟେଲ।
ଆଛା ଆଉ କୋଉଠିକି ଯାଉଛି?
ବଡ଼ ବଡ଼ ହୋଟେଲ କଲେଜ।
ଆଛା ଆଉ ତମ ଦରମା କେତେ ଟଙ୍କା ମାସକୁ?
ମାସକୁ ପାଞ୍ଚ ହଜାର ଟଙ୍କା ଆଉ।
ଆଛା ଆଉ ତମକୁ ଖାଇବା ପିଇବାକୁ ଦଉଛନ୍ତି ଦିନକୁ କେତେ ଟାଇମ୍? ସେଇଠି ଯେଉଁ ତୁମେ କାମ କରୁଛ।
ଯାହାହେଲେ ଖାଇବା ପିଇଆ ଦିନକୁ ପଚାଶ।
ସକାଳେ କେତେ ଟଙ୍କା ଦଉଛନ୍ତି ସକାଳେ କେତେ ଟଙ୍କା ଦଉଛ? ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ କେତେ ଟଙ୍କା ଦେଉଛନ୍ତି?
ସନ୍ଧ୍ୟାବେଳେ ଦୋଉଛନ୍ତି ଜଳିଖିଆ ଖାଇବାକୁ।
ଆଚ୍ଛା ହଁ ତମେ କେତେଟାରେ ଯାଉଛ ରୁଟି ଫ୍ୟାକ୍ଟ୍ରି କି ପୁଣି ଘରକୁ କେତେବେଳେ ଆସୁଛ?
ଯାହାହେଲେ ଯାଉଛି ତିନିଟା ବେଳେ ଆଉଛି ସାତଟା ଆଠଟା ବେଳକୁ।
ଆଚ୍ଛା ଦିନ ତିନିଟା ବେଳେ ଯାଉଛନ୍ତି।
ଆଜ୍ଞା।
ଅ ଦ ରାତି ସାତଟା ଆଠଟା ବେଳକୁ ଘରକୁ ଆସୁଛନ୍ତି।
ଆଜ୍ଞା।
ଆଜ୍ଞା ଆପଣ ସବୁ କାମ ଶିଖିଛନ୍ତି?
ଆଜ୍ଞା।
ଆପଣ ରୁଟି ତିଆରି କରୁଛନ୍ତି ନା ବିକ୍ରି କରୁଛନ୍ତି?
ଆମେ ସବୁ ଷ୍ଟାପ୍‌ ଙ୍କୁ ରଖିକି ରୁଟି ତିଆରି କରୁଛୁ।
ଆଚ୍ଛା ବିକ୍ରି ଆପଣ କରୁନାହାନ୍ତି ନା ବିକ୍ରି ଆଉ ଜଣେ ପିଲା ରହିଛନ୍ତି?
ନା ଆମେ ଅଛୁ ପିଲା ସେ ଆମର ଆଉ ଜଣେ ମାଲିକ ଅଛନ୍ତି।
ଆଚ୍ଛା।
ମାନେ ମାଲିକ ଆମକୁ କହିଛନ୍ତି ଷ୍ଟାପ ରଖିକି ରୁଟି ବନେଇବ।
ରୁଟି ଫ୍ୟାକ୍ଟ୍ରିରେ କେତେଜଣ ପିଲା କାମ କରୁଛନ୍ତି?
ଯାହା ହେଲେ ସିକ୍ସ।
ଛଅ ଜଣ।
ଛ ଜଣ।
ଆଛା ଛଅ ଜଣ ଭିତରେ ଉଁ ହୁଁ ହୁଁ କାମ କରୁଛନ୍ତି? ହୁଁ ହୁଁ ତମକୁ ମିଶେଇକି ସାତେ ନା ତମକୁ ମିସେଇକି ଛଅ ଜଣ?
ସେଇଆ ଆ ମତେ ମିସେଇ କି ସେଇ ଛଅ।
ହଁ ମ ରୁଟି ଯେତେବେଳେ ତମେ ହୋଟେଲ କୁ ଦବାକୁ ଯାଉଛ କୋଉଥିରେ ଦୋଉଛ ଚାଲିକିନା ବାଇକ୍ ରେ ନା କୋଉଥିରେ?
ଆମର ହେଲା ଗାଡି଼।
କୋଉ ଗାଡ଼ିରେ ଯାଉଛ?
ଆମେ ଇଲେକ୍ଟ୍ରି ଗାଡ଼ି ରଖି ଦେଇଛୁ ଦିଟା ତିନିଟା।
ଆ ଆଚ୍ଛା ବିଦ୍ୟୁତ ଗାଡ଼ିରେ ତମେ ଯାଉଛ?
ଆ ଯାଉଛୁ ବାହାରୁଛୁ ଛଅଟା ବେଳୁ ସାତଟା ଆଠଟା ଭିତରେ ଘ ଏଠି।
ଆଚ୍ଛା।
ହଁ।
ଆଉ କଣ ଦେହ ପା ଭଲ ଅଛି?
ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଆମ ଘରେ ଅ ମୁଁ ବାପା।
ଆଚ୍ଛା ଆଉ କିଏ କିଏ ରହୁଛନ୍ତି?
ବାପା ମା ଭାଇ।
ସମସ୍ତଙ୍କ ଦେହ ଭଲ ଅଛି?
ଭଲ ଅଛି।
ଆଚ୍ଛା ତମେ ରୁଟି ଫ୍ୟାକ୍ଟ୍ରିରେ କେତେଦିନ ହବ କାମ କଲଣି?
କାମ କରିନି ଛଅ ମାସେ।
ଛଅ ମାସ ହେଲା କାମ କଲଣି?
ଆଜ୍ଞା।
ଆଚ୍ଛା ଆପଣଙ୍କ ମାଲିକ ଭଲ ନା ରାଗି?
ଭଲ ଭାଇ ପରିକା ଆଉ।
ଆଚ୍ଛା। ତମେ ତମ ମାଲିକ କୁ କଣ ଡାକୁଛ ଭାଇ ଡାକୁଛ ନା ମାଲିକ ଡାକୁଛ ବାବୁ?
ସେଇ ମାଲିକ ଆଉ।
ଆଛା ଆଉ କଣ ଖାଇଥିଲ ଆଜି?
ଖାଇଥିଲେ ଆଜି ସେଠି ରୁଟି ସହିତ ଆଳୁ କଷା ନଗେଇ ଖାଇଥିଲି ଆଉ।
ସକାଳେ କଣ ଖାଇଥିଲ?
ଗୋଟେ ବେଳେ?
ସକାଳ ସାତଟା ବେଳେ।
ସାତଟା ବେଳେ ଖାଇକି ଯାଇଥିଲି ଜଳିଖିଆ ଖାଇଥିଲି।
ଆଉ ଗୋଟେବେଳେ କଣ ଖାଇଥିଲ?
ଗୋଟେ ବେଳେ ଭାତ, ଡାଲି, ଭତା, ଭଜା।
କଉ ଭଜା ଖାଇଥିଲ?
ଯୋଉ ପୁଟଳଭଜା।
ଆଚ୍ଛା ଆଉ ହମ୍ ତାପରେ ଆଉ କଣ ତମେ ଯାଉଛ ଯୋଉ ଛକ କୁ ରୁଟି ଫ୍ୟାକ୍ଟ୍ରି ରେ କାମ କରିବାକୁ ଆଉ ତମେ ଛକରେ ତମ ଛକରେ ବୁଲାବୁଲି କରନା ନାଇ?
ଆଜ୍ଞା।
ତମେ ସକାଳୁ ଉଠିକି କୋଉ କୋଉ କାର୍ଯ୍ୟ କର?
ସକାଳୁ ଉଠିକି ସକାଳୁ ଉଠିବି ତ ଆଗେ ଦ ସୂର୍ଯ୍ୟ ଆଗେ ନମସ୍କାର କରିବି।
ତାପରେ?
ନମସ୍କାର କରିକି ଏମିତି ବ୍ରସ କରିବି ବ୍ରସ୍ କରିକି ବାହାରିବି।
ବାହାରିକି ଖାଇକି ବାହାରିବ?
ଖାଇ ଗାଧେଇ ପାଧେଇ ଗାଁରେ ଆମ ଖେଳନ୍ତି ଏଠି କ୍ରିକେଟ। ମୁଁ ଫାଷ୍ଟ ଯଉ ଖେ-ଖେଳ ପୁରା ଛାଡି ଦେଇଥିଲି ସେ-ସେ ସେଦିନ ମୁ ଖେଳିବାକୁ ଛ ବାଘ ହେଇଥାଏ ଛକ କୁ ଗଲା ବେଳକୁ ଜଣ ଜଣ ଭାଇଙ୍କ ସହିତ ସବୁବେଲା ବଡ଼କୁ ଆଇଲି
ଆଚ୍ଛା ତମେ କ୍ରିକେଟ ଖେଳିବାକୁ ଭଲ ପାଅ?
ଆଜ୍ଞା।
କ୍ରିକେଟ ଖେଳ ତମେ?
ଆଜ୍ଞା।
ତମେ କ୍ରିକେଟ ଖେଳରେ ବ୍ୟାଟିଂ ଭଲ ହୁଏ ନା ବୋଲିଂ ଭଲ ହୁଏ?
ଆଜ୍ଞା ବୋଲିଂ।
ବୋଲିଂ ଭଲ ହୁଏ।
ଆଜ୍ଞା।
ଆଚ୍ଛା ଉ ଉ ଉ ତମ ଗାଁରେ ଗୋଟେ କ୍ରିକେଟେ ଡ୍ରରେ କେତେଜଣ ପିଲା ଖେଳନ୍ତି?
ଗାଁରେ
ଗୋଟିଏ ଦଳରେ ଗୋଟ୍-ଗୋଟିଏ ଗେଁ ଦଳରେ କ୍ରିକେଟ ଦଳରେ କେତେ ଜଣ ପିଲା ଖେଳନ୍ତି?
ବାର ଜଣ।
ବାର ଜଣ ଖେଳନ୍ତି?
ସେଦିନ ସେଦିନ ଠାକୁର ବେଳ ଗୋଟେ ବଡ ବଡ ଭାଇ ଗୋଟେ ବ୍ୟାଟ୍ ନେଇକି ଆଇଥିଲେ।
ଆଚ୍ଛା।
ଆଣିଥିଲେ ଭଲ ଲାଗିଲା ଖେଳିବାକୁ ସେ-ସେଦିନ ସେଦିନ ବହୁତ ପିଲା ହେଇଗଲେ।
ଆପଣ ବନ୍ଧୁ ଖେଳୁଥିଲେ ସେଦିନ?
ଆଜ୍ଞା।
ଆଚ୍ଛା ବୋଲିଂ କଲେ କେତେଟା ୱିକେଟ୍ ନେଇଥିଲେ ଆପଣ?
ବୋଲିଂ କରିଥିଲି ଗୋଟେ ୱିକେଟ ନେଇଥିଲି।
ଗୋଟେ ୱିକେଟ୍ ନେଇଥିଲ ଆପଣଙ୍କ ଦଳ ଜିତିଲା ନା ହାରିଲା?
ହଁ ଆଜ୍ଞା ତିନିଟା ବଲ ଅଛି ଅଲ ଆଉଟ୍ ତ ହେଇଗଲା।
ତିନଟା ବ ଅଲ ଆଉଟ ହେଇଗଲେ।
ହଁ।
ଆଚ୍ଛା ଆପଣଙ୍କ ଦଳ ଜିତିଲା ନା ହାରିଲା?
ଆମ ଟିମି ହାରିଗଲା ସେ ସେ ଭାଇଙ୍କ ଟିମ୍ ଜିତିଗଲା।
ଭାଇଙ୍କ ଟିମ୍ ଜିତିଗଲେ। ଖେଳରେ କିଛି ଝଗଡ଼ା ହେଲାକି ଦି ଦଳ ମଧ୍ୟରେ?
ଖେଳରେ ହଁ ସେନ୍ତି ଝଗଡ଼ା ହେଲା।
ଆଚ୍ଛା। ଝଗଡ଼ା ପୁଣି କମିଗଲା ନା ବେଶୀ ବଢ଼ିଲା?
ନାଇଁ କମିଗଲା।
ଆଚ୍ଛା ଆଉ ଆଉ କ୍ରିକେଟ କା ଖେଳିବାକୁ ଆସିନାହାନ୍ତି?
ନାଇଁ ଆଉ ଆସିନି ତାପରେ।
ଆଉ ଖେଳିବନି କିରକେଟ?
ଖେଳ ହବ ପୁଣି ଭାଇମାନେ ଛୋଟ ଭାଇ ମାନେ ସବୁ ପଳେଇଲେ ତାଙ୍କ ସ୍କୁଲ।
ଆଚ୍ଛା। ସେଥିପାଇଁ ତମେ ଆସନା ଖେଳେବା ପୁଣି ବୋଧେ ରବିବାର ଦିନ ଆସିବ ଖେଳିବାକୁ।
ଆସୁ
କାଲି ଛୁଟି ଅଛି ସ୍କୁଲ କାଲି ଆସିବେ ଖେଳିଆ
ଆଜ୍ଞା।
ଆଉ କାଲି ତମେ କ୍ୟାପ୍ଟେନ୍ ଦଳରେ କ୍ୟାପ୍ଟେନ୍ ତମେ ନା ଆଉ କିଏ?
ଏଁ ମୁଁ
ଦଳର କ୍ୟାପଟେନ ତ ତମ ଦଳର ପ୍ର ଥମ ବୋଲିଂ କିଏ କରେ ତମେ ନା ଆଉ କିଏ?
ଆଉ କୋଉ ଭାଇ ପକେଇବେ।
ତମେ କେତେ ନମ୍ବରରେ ବୋଲିଂ କର କେତେ ନମ୍ବର?
ଆମେ ତିନି ନମ୍ବର ଚାରି ନମ୍ବର।
ତିନି ନମ ଚାରି ନମରେ ବୋଲିଂ କର।
ଆଜ୍ଞା।
କେତେ ଅବରିଆ ଖେଳ ହୁଏ କ୍ରିକେଟ କେତେ ଅଭରିଆ ଖେଳ ହୁଏ ଦଶ ବରିଆ ଖେଳ। ଦଶ ଓଭରିଆ ଆଠ ଓଭରିଆ ଏମିତି ଖେଳ ହୁଏ।
ଆଜ୍ଞା।
ଯୋଉ ଦଳ ଜିତିବ ସେ ଦଳ କଣ ପୁରସ୍କାର ଦିଆଯିବ ତ? ହଁ
ଆଜ୍ଞା।
ଆଚ୍ଛା କଣ ଦିଆଯିବ ଯିଏ ଜିତିଲେ ସେଇ ଦଳକୁ କଣ ଦିଆଯିବ?
ଜିଏ ଜିବ ଥଣ୍ଡା।
ଥଣ୍ଡା ଦିଆଯିବ।
ଥଣ୍ଡା ତାଙ୍କର ପିଇବେ ଆଣିକି।
ଆଚ୍ଛା ଭଲ ଭାବରେ ଖେଳ ହଉଛି ନା ଝଗଡ଼ା ଝାଣ୍ଟି ହେଉଛି?
ନା ଭଲ ଇଏରେ ଖେଳ ହଉଛି।
ଅ ତମକୁ ଖେଳିବାକୁ ମଜା ଲାଗୁଛି ନା କଣ?
ମଜା ଲାଗେ।
ଆଚ୍ଛା କାଲି ତ ଛୁଟି ଅଛି କାଲି ଆପଣ ଆସିବେ ଖେଳିବାକୁ?
ଆଜ୍ଞା।
କାଲି କେତେବେଳକୁ ଆସିବେ ଖେଳିବାକୁ?
ଦଶଟା ବେଳୁକୁ।
କାଲି ଦଶଟା ବଳକୁ ଆସିବେ ଖେଳିବାକୁ।
ଆଜ୍ଞା।
ଆଉ ଖରା ତ ଯୋରେ ହଉଛି ଟିକେ ଜଲଦି ଆସିଲେ ଖେଳିଲେ ଭଲ ହୁଅନ୍ତା।
ହୁଁ।
ଆଉ ଏବେ କଣ ଖାଇବି ରାତିରେ।
ରାତିରେ ରୁଟି ଭଜା।
ରୁଟି ଭଜା ଖାଇବେ କି ଭଜା ଖାଇବେ?
ପୋଟଳ ଭଜା ନହେଲେ କିଏ ଭଜା ହେଇଥିବ।
ପୋଟଳ ଭଜା ଖାଇବେ।
ଆଜ୍ଞା।
ଆଛା। ଉ ବାବା ବାବା ଆସିଲେନି ଘରକୁ? ନା ବାବା କାମ କରନ୍ତି ନା ଆଇଲେଣି ଘରକୁ ବାବା?
ବାବା ଆସି ସାରିଲେଣି?
ଆଚ୍ଛା। ଆଉ ତମେ ଶୋଇବ କେତେବେଳକୁ?
ଆମେ ଶୋଇବି ନଅଟା ଦଶଟା।
ଦଶଟା ଆଳକୁ ଶୋଇବେ?
ଆଜ୍ଞା।
ଆଛା ହଉ ବନ୍ଧୁ ରାତି ହେଇଗଲାଣି ଅଧିକ ମୁଁ ରହୁଛି। କାଲି କଥା ହେବି ତମ ସହିତ।